ବନ୍ଧୁ ନମସ୍କାର୍।
ନମସ୍କାର୍ ଆଜ୍ଞା କୁହନ୍ତୁ?
କଣ କର୍ଚତି ବନ୍ଧୁ?
ବର୍ତ୍ତମାନ୍ ତ ଆମ ଉଁ ଦାଣ୍ଡରେ ବୁଲୁଛି ଆଜ୍ଞା ମୁଁ।
ଏ ବନ୍ଧୁ ବୁଝିଲେ ଆମ ଘ ଘର ପାଖେରେ ବନ୍ଧୁ ଜୀବଜନ୍ତୁ ପ୍ରବଳ ବୁଝିଲେ ଯେପରିକି କଙ୍କଡା ବିଛା ମାନେ ତେନ୍ତୁଳିଆ ବିଛା ସାପ ଏଇଭଳି ସବୁ ମାନେ କଣ କହିଲ ଜୀବନ ବିପଦ ଭଳି ସବୁ ଜନ୍ତୁ ଆମଘର ପାଖରେ ପ୍ରବଳ ଅଛନ୍ତି ବୁଝିଲେ? ତ ବନ୍ଧୁ ଙ୍କ କରିଲେ ଆମଘରଟି ସୁରକ୍ଷା ଏ ଜନ୍ତ ରହିବ କି ବିଷୟରେ ସେ ବିଷୟରେ କିଛି କୁହନ୍ତୁ ବୁଝିଲେ?
ଆଜ୍ଞା ଆମର ଆଜ୍ଞା ଆସୁଛି ତାର ଗଛ ଆସୁଛି ବୁଝିପାର୍ଛନ୍ତି ଆପଣ? ହେଲା ଆମର୍ ଆମର ପୂର୍ବ ପୁରୁଷ ମାନେ ତାଙ୍କର ବି ସେ ଏମ୍ତି ଜୀବନ୍ ଯାପନ୍ କର୍ଥିଲେ। କାହାର ବିଲମାନେ ମଝିରେ ଘର ଥିଲା କାହାର କୋଉଠି ଘର ଥିଲା ଆଗେ ତ ଆମର ପ କା ରାସ୍ତା ବି ନଥିଲା। କୋଉଠି ସାପ ବେଙ୍ଗ ବିଷାକ୍ତ ଜୀବଜନ୍ତୁ ପଶି ଯାଉଥିଲେ ଘର ଭିତରେ ବୁଝିପାର୍ଛନ୍ତି ଆପଣ? ତ ସେମାନେ ଆଜ୍ଞା ଗୋଟେ ଆମର ଗଛ ଆସୁଛି ଆଜ୍ଞା ମୋର ଏଇନା ମତିଷ୍କରେ ସେଇଟା ପଶୁନି ସେ ଗଛର ନାଁ କଣ ଆଜ୍ଞା। ବୁଝିପାଇଲେ ସେଇଟାକୁ ଆପଣ ଲଗେଇଦେଲେ ଆପଣଙ୍କର ସବୁ ହେଇ ତାପରେ ଆମର ଆଜ୍ଞା ଏବେ ହେଇ ବ୍ଲିଚିଂଙ୍ଗ୍ ପାଉଡର ଅଛି ଆପଣ ପକେଇଦେଲେ ତା ଗନ୍ଧ ଆସିବେନି। ତାପରେ ସାପଟା ଆଜ୍ଞା ମୁଁ ଜାଣିଛି ଆପଣ ସାର ପକେଇଦେଲେ ତା ଗନ୍ଧ ତା ଗନ୍ଧରେ ସାପ, ବେଙ୍ଗ ଆସିବେନି। ବୁଝିପାର୍ଛନ୍ତି ଆପଣ ଆଜ୍ଞା। ଆଉ ବାକି ଆପଣ ତ ଜୀବଜନ୍ତୁ ଦେଖିବେ ଦେଖିଲାମାତ୍ରାକେ ଆପଣ ତାକୁ ମାରିଦେବାଟା ଉଚିତ୍ କାରଣ ସେ ଆମକୁ ହିଁ କ୍ଷତି ପହଞ୍ଚେଇବେ। ବୁିଝିପାରୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା ଠିକ୍ କହୁଛନ୍ତି ବନ୍ଧୁ ଆଜ୍ଞା ନା ବନ୍ଧୁ ଥ ବ୍ରତ୍ ତନ୍ଦ ବର୍ଷା ଦିନ ତାଙ୍କ ଘରେ ମଧ୍ୟ ପାଣି ପଶିଯାଉଛି ସେଥିପାଇଁ ସେ ଏକ ଆଶ୍ରୟସ୍ଥଳୀ ଖୋଜ୍ଛନ୍ତି ବୁଝିଲେ? ହେଲେ ବନ୍ଧୁ ଆମେ ଏକ ଜୀବଜନ୍ତୁ ଘରେ ରଖିପାରିବୁ କି ସେ ଜାଣିପାରିବେନି କେ ତ ଆମକୁ ହିଁ ଦଶନ କର୍ଦେବେ। ତା ଫଳରେ ଛୋଟ ଛୁଆ ମଧ୍ୟ ଅଛନ୍ତି ଆମେ ସିନା ବନ୍ଧୁ ଦଂଶନ କର୍ଦେଲେ ଆମେ କହିପାରିବା ଘରେ କିମ୍ବା ଡାକ୍ଟରଖାନା ଯାଇପାରିବା ବୁଝିଲେ ଡକ୍ଟର ପା କୁ ଯାଇପାରିବା କିନ୍ତୁ ଆଜ୍ଞା ଛୋଟ ଛୁଆଙ୍କୁ ଦର୍ଶନ କରିଦେଲେ ସେ ତ ଆମକୁ କହିପାରିବେନି ବୁଝିଲେ ନା? ସିଏ ଭାବିବେ କଣଟେ ହେଇଛି ତା ସିଏ ଜାଣିପାରିବେନି। କହିପାରିବେନି ଯାହା ଫଳରେ ଆମେ ଯେତେବେଳେ ଜାଣିବୁ ସେତେବେଳେ ବର୍ତ୍ତମାନ ଆମ ହାତରେ ଆଉ କିଛି ନଥିବ ବୁଝିଲେ କି। ଜୀବନ ମଧ୍ୟ ଯିବାର ଡର ଅଛି ବୁଝିଲେ। ତ ସେଥିପାଇଁ ସେଥିପାଇଁ ବନ୍ଧୁ ଆପଣ ଯୋଉ ଉପଚାର ସବୁ କଇଲେ ମୁଁ ନିଶ୍ଚୟ ସବୁ କରିବି ବୁଝିଲେ। କାରଣ ଏ ବର୍ତ୍ତମାନ ଯୋଉ ସମୟ ଆସିଗଲାଣି ବର୍ଷା ଦିନ ପାଇଁ ବେକାରେ ବୃଷ୍ଟି ଜୋର୍ ହୋଉଛି ବୁଝିଲେ।
ଆଜ୍ଞା।
ବୃଷ୍ଟି ଛାଡିବାର ନାଁ ଗନ୍ଧ ନାଇଁ ତା ପଛରେ ଆଜ୍ଞା ଏସବୁ ଜୀବଜନ୍ତୁର ଡର ପୁଣି ଅଛି ତ ବନ୍ଧୁ କିଛି ଉପଚାର ନ କଲେ ଆମେ ତ ହଇରାଣ ହେଇଯିବୁ ପ୍ରବଳ ବୁଝିଲେ।
ଆଜ୍ଞା।
ତ ବନ୍ଧୁ କଉଥିଲି କଣ କଇଲେ?
ଆଜ୍ଞା।
ସା ସାର ଏବଂ ଯୋଉ ଆପଣ ଯୋଉ ଗଛ କଇଲେ ସେ ଗଛ ବିଷୟରେ ଗାଁରେ ପଚାରିକି ବୁଝିଲେ। ସେ ଗଛ ମଧ୍ୟ ଆଣି ଆମ ଚତୁଃପାର୍ଶରେ ଲଗେଇବି ଏବଂ ଆଗ ଆ ଆଗ ଆଗାମୀ ଦିନରେ ଯେପରି ଆମ ଘରକୁ ସାପ ନ ଆସୁ ସେଇଭଳି କି ଛି ଉଁ କରିବାକୁ ପଡିବ ଆଉ ବୁଝିଲେ। ଆଉ କୁହନ୍ତୁ ମଶାରି ଫସାରି ତ ଆମେ ଡରିକି ପାରିକି ଶୋଉଚୁ ବୁଝିଲେ।
ଆଜ୍ଞା।
ସେଥିପ୍ରତି ଆମେ ସତର୍କ ଅ ଅଛୁ। ଏବେ ବନ୍ଧୁ ଏଇ ଯୋଉ କବାଟ ଫବାଟ କେତେବେଳେ କେମିତି ଖୋଲା ହେଇଗଲେ ପଶି ଆସୁଛନ୍ତି ଘର ଭିତରେ ଜାଣି ପାରୁନୁ ବୁଝିଲେ। ଆଉ କଣ ମଣିଷ ସବୁବେଳେ କଣ କ କବାଟ ପାଖରେ ଜଗିିକି ବସି ପାରିବ କି।
ନାଇଁ ଆଜ୍ଞା।
ହଁ ବନ୍ଧୁ କଣ ଖାଇଚନ୍ତି ରାତ୍ରି ସମୟରେ।
ମୁଁ ଆଜ୍ଞା ରାତ୍ରିରେ ଖାଏ ନା।
ହଁ ଆପଣ କହିଥିଲେ ଆଜ୍ଞା ମୋର ମନେ ଅଛି ଆଉ ବନ୍ଧୁ ମୁଁ ବର୍ତ୍ତ ବର୍ତ୍ତମାନ୍ ରୁଟି ଏବଂ ଆଳୁ ଭଜା ଖାଇବି ବୁଝିଲେ।
ଆଜ୍ଞା।
ଆଜି ଆ ଘରେ ସ ମାନେ ଖରା ବେଳେ ବନ୍ଧୁ ଚିଙ୍ଗୁଡି ହୋଇଥିଲା ବୁଝିଲେ। ଯାହାକି ବହୁତ୍ ବହୁତ୍ ଶୁଆଦିଆ ହୋଇଥିଲା। ଏବଂ ଉଁ ମୁଁ ବହୁ ମାତ୍ରାରେ ଆଜ୍ଞା ମା ରାନ୍ଧିଚନ୍ତି ଆପଣ ଚାହୁଁଚନ୍ତି ମା ହାତ ରନ୍ଧା ମାନେ କେତେ ଭଲ ଲାଗିବ।
ନାଇଁ ନାଇଁ ଆଜ୍ଞା ମୁଁ ମୁଁ ମୁଁ ମୋ ମା ତ ରାନ୍ଧିକି ମତେ ଦିଅନ୍ତିନି ମୁଁ ମୋ ମାଆଙ୍କୁ ରାନ୍ଧିକି ଦିଏ ଆଜ୍ଞା।
ଆଜ୍ଞା ପୁଣି ଆପଣ ପୁଣି ଦିନେ ନା ଦିନେ ଖାଇଥିବେ ନା ନାଇଁ ଆପଣ ମା ହାତରନ୍ଧା।
ଦି ନିହାତି ଆଜ୍ଞା ଆଉ ବଡରୁ ଛୋଟ ରୁ ବଡ ହେଲି କେମିତି ମା ହାତ ରନ୍ଧା ଖାଇନି ତ।
ଆଜ୍ଞା ସେଇ କଥା କହୁଛି ମା ରାନ୍ଧା ଆପଣ ଜାଣିଥିବେ କେତେ ଭଲ ଲାଗେ। ସୁସ୍ୱାଦୁ ଖାଦ୍ୟ ଲାଗି ତ ବନ୍ଧୁ ଆଜି ବହୁତ ଭଲ ବ-ବନେଇଥିଲେ। ସବୁବେଳେ ଭଲ ବନାନ୍ତି ଆଜି ଟିକେ ଅଧିକ ଭଲ ବନେଇଥିଲେ ବୁଝିଲେ।
ଯା ହୋଉ।
ଆଉ ବନ୍ଧୁ ଖାଇ ଦେଇକି ଆଜି ଟିକେ ଶୋଇ ପଡୁଥିଲୁ ବନ୍ଧୁ ଆଜି ପୁରା ତିନି ଘଣ୍ଟା ଶୋଇ ପଇଲୁ ବୁଝିଲେ।
ଆଜ୍ଞା ନାଇଁ ଆପଣ ବର୍ଷା ଦିନ ଟା ଶୋଇବେ କୁଆଡେ ଯିବେନି। କାରଣ ବର୍ଷା ଦିନେ ଯେତେ ଘରେ ରହିବାଟା ଭଲ।
ଆଜ୍ଞା ନା ବନ୍ଧୁ ବର୍ଷା ଦିନ ଯାହା ଟିକେ ଯିବାକୁ ଇଚ୍ଛା ହଉଚି ଗାଁ ଆଡେ ବୁଝିଲେ ହେଲେ ବନ୍ଧୁ ଆମ ରା ସ୍ତା ଟିକେ ବହୁତ ଖରାପ ବୁଝିଲେ। ରାସ୍ତାଟି ପାଖାପାଖି ସାତଶ ମିଟର ଖଣ୍ଡେ ବହୁତ କାଦୁଅ ଏବଂ ବ ମାନେ କଣ କହିଲେ ଗୋଡ ଆଣ୍ଠୁ ଯାଏ ପଶିଯିବାରୁ ବହୁତ ଆମେ କଷ୍ଟ ଅନୁଭବ କରୁଛୁ ଯିବା ଆସିବା ପାଇଁ ଯାହାକି ଆପଣ ଜାଣିଛନ୍ତି ଅଧିକ କାଦୁଅ ହେଲେ ଲୋକ ମଧ୍ୟ ଚିଡ଼ଚିଡା ହେଇଯାଆନ୍ତି
ଆପଣ ଆପଣ କଣ ଉଣେଇଶହ ଅନେଶତ ମସିହା ରେ ବଞ୍ଚୁଛନ୍ତି ନା କଣ ଆପଣ ଆପଣଙ୍କର ପଞ୍ଚାୟତ ସମିତି ଯାଇକିରି ଆପଣ ତାଙ୍କୁ ଦରଖାସ୍ତ ଲେଖନ୍ତୁ ଆମ ରାସ୍ତା କାହିଁକି ହେଇନି ଏପର୍ଯ୍ୟନ୍ତ ଆମେ ନାସା କୁ ପହଞ୍ଚିଗଲାଣି ଚନ୍ଦ୍ରୟାନରେ ସରି ଚନ୍ଦ୍ର ପୃଷ୍ଠରେ ଲୋକ ଘର ଦୁଆର କଲେଣି ଆପଣ କାଦୁଅରେ ଚାଲିକିରି ସାତଶହ ମିଟର ମାନେ ଗୋଟେ ଗୋଟେ କିଲୋମିଟର ଆପଣ ଚାଲିକି ଯାଉଛନ୍ତି ଆପଣ ଯୋଉ କଥା କହୁଛନ୍ତି ଆପଣଙ୍କୁ ଟିକେ ଲଜ୍ଜାଜନକ ଲାଗୁନାହିଁ କଥା ଟା
ନାଇଁ ନାଇଁ ବନ୍ଧୁ ଆପଣ ଯାହା କହୁଛନ୍ତି ନାଇଁ ନାଇଁ ଯାହା କହୁଛନ୍ତି ଆପଣ ଠିକ କହୁଛନ୍ତି ବୁଝିଲେ ବନ୍ଧୁ ବର୍ତ୍ତମାନ ମ ବହୁତ ଗ୍ରାମ ଅଛନ୍ତି ଯିଏ କିି ତାଙ୍କ ଗ୍ରାମ ପ୍ରତି ସତର୍କ ନୁହେଁ ଏଠି ତ ଲୋକ ଆଜ୍ଞା ନିଜ ପକେଟରେ ପଇସା ପୁୁରେଇବାକୁ ଲାଗିଛନ୍ତି ଯାହା ଫଳରେ କିଏ କଷ୍ଟରେ ଛନ୍ତି କେହି ଦେଖିବାକୁ ଚାହୁଁନାହାନ୍ତି ବୁଝିଲେ
ଆଜି ଆଜି ଆପଣ କହୁଛନ୍ତି ଆଜି ଯଦି କାହାର କିଛି ଘଟଣା ଟିଏ ଘଟିଯାଏ ଆପଣ କୁଆଡେ ଯିବେ? କାଦୁଅରେ
ନାଇଁ ବନ୍ଧୁ ସେଇ ସବୁ କଥା ମୁଣ୍ଡରେ ଭାବିଲେ ଡର ମଧ୍ୟ ଲାଗୁଛି ବୁଝିଲେ ହେଲେ ବନ୍ଧୁ କଣ କରିପାରିବୁ ଏତେ ଟଙ୍କା ତ ଆମ ପାଖରେ ନାହିଁ ଯେ ଆମେ ଏତେ ବଡ ରାସ୍ତା ନିଜ ହାତ ପଇସା ଖର୍ଚ୍ଚ କରି ବନେଇ ପାରିବୁ ବୁଝିଲେ ଯାହା ପରିଶେଷରେ
ଆପଣ ପଞ୍ଚାୟତ ସମିତି କୁ ଯାଇକିରି ଦରଖାସ୍ତ ଲେଖନ୍ତୁ ଆପଣକ ଆପଣ ତାଙ୍କୁ ପ୍ରତି ଉତ୍ତର ଦିଅନ୍ତୁ ନିହାତି କହିବା ଦରକାର କାରଣ ଆମେ ଭୋଟ ଦେଇଛେ ବୁଝିପାରୁଛନ୍ତି ଆପଣ ତା ଆପଣ ତାକୁ କୁହନ୍ତୁ ଆମ ବାଟ ଆମ ବାଟ ଟା କାହିଁକି ଏଯାଙ୍କେ ଆମ ବାଟ ଟା ଏଯାଙ୍କେ କାହିଁକି ତିଆରି ହୋଇନାହିଁ? ବୁଝିପାରୁଛନ୍ତି ଆପଣ ହେଲା ଏଇଟା କଣ ଉଣେଇଶି ଅନେଶତ ଏଇଟା କଣ ଉଣେଇଶହ ଅନେଶତ ମସିହା ଏଇଟା ଦୁଇ ହଜାର ସତେଇଶି ଦୁଇ ହଜାର ସତେଇଶି ମାନେ ଚନ୍ଦ୍ର ପୃଷ୍ଠରେ ଲୋକ ଯାଇ ଘର ଦ୍ୱାର କଲେଣି ଆପଣ କହୁଛନ୍ତି ଆପଣଙ୍କର ବାଟ ନାଇଁ ଯୋଉ ଲଜ୍ଜାଜନକ କଥା ଆପଣ କହୁଛନ୍ତି
ଏ ବନ୍ଧୁ ବର୍ତ୍ତମାନ ତ ଦୁଇ ହଜାର ଛବିଶ ଚାଲିଛି ବୁଝିଲେ
ନାଇଁ ନାଇଁ ଦୁଇଜାର ସତେଇଶ ଆଜ୍ଞା ଆଉ ଚାରି ପାଞ୍ଚ ମାସର କଥା ଆଜ୍ଞା ସରିଯିବ ବୁଝିପାରୁଛନ୍ତି ଆପଣ? ହେଲା ତ ଆମେ ଯୋଉଟା ସରି ଆସିଲାଣି ଜଣଙ୍କର ଯଦି ବାଇଶି ବର୍ଷ ହଉଛି ସେ କହୁଛି ମତେ ତେଇଶି ବର୍ଷ ହେଲାଣି ବୁଝିପାରୁଛନ୍ତି ସେ ବାଇଶ କୁ ଛାଡି ତେଇଶ ରେ ବଶିଗଲାଣି କଥା ହଉଛି ଆଜ୍ଞା ସେତିକି ବୁଝିପାରୁଛନ୍ତି ଆପଣ ଦୁଇ ହଜାର ସତେଇଶ ଆସିକିରି ଆସିଲାଣି ଆଜ୍ଞା।
ନାଇଁ ବନ୍ଧୁ ମୁଁ ସେଇ କଥା କହୁଛି ବୁଝିଲେ ନା ଏଇ ଆଜି ଭଳି ଦିନରେ ଆମେ ଏ କଣ କହିଲେ ଏତେ ଦିନ ଆଗେଇଲାଣି ମୋ କେତେ ଦେଶ ମାନେ କୋଉଠି ହେଲାଣି କିନ୍ତୁ ଆମେ ଏବେ ହିଁ ବର୍ତ୍ତମାନ ସେ କାଦୁଅ ଦେଶରେ ଅଛୁ ଆମେ ମଧ୍ୟ ବହୁତ ଡରୁଛେ ଯଦି କାହାର ଆଜ୍ଞା ହଠାତ୍ ଦେହ ମଧ୍ୟ ଖରାପ ହେଇଗଲା କିମ୍ବା କୌଣସି ଜୀବଜନ୍ତୁ କାହାକୁ କାମୁଡି ଦେଲା ବର୍ତ୍ତମାନ ଆମେ ବନ୍ଧୁ ଏମିତି ହଇରାଣ ହୋଇଯିବୁ ଯେ ମାନେ ଆମେ ମେଡିକାଲ୍ ଯିବାକୁ ମଧ୍ୟ ସକ୍ଷମ ନୁହେଁ ବୁଝିଲେ।
ଆପଣ ଆପଣଙ୍କୁ ଆପଣଙ୍କୁ ଟିକେ ଲଜ୍ୟା ଲାଗିବା କଥା ଏଇଟା କେ କେତେ ମାନେ ଆପଣ ଏଇ କଥା ଟା କେତେ ଗର୍ବରେ କହୁଛନ୍ତି ଆପଣଙ୍କୁ ଟିକେ ଲଜ୍ୟା ଲାଗିବା କଥା ଆପଣଙ୍କ ଗ୍ରାମର ଲୋକ ଆଉ ଆପଣଙ୍କର ପଞ୍ଚାୟତ ସମିତି ସମିସ୍ତିଙ୍କି କି ଲଜ୍ଜା ଜନକ ମାନେ ଲାଗିବା କଥା ଏଇଠ ଟି ଲୋକ ପରିବେଶରେ ରହୁଛନ୍ତି ତାଙ୍କର ବାଟଟିଏ ନାହିଁ। କଣ ଆପଣଙ୍କୁ ଆଜ୍ଞା କହିବି ଆଉ ଆପଣଙ୍କର ବି ଦୋଷ ନାହିଁ ଆପଣଙ୍କୁ ବେଶୀ ଶୁଣେଇବା ଟା ବି ମୋର ଭୁଲ୍ ବୁଝିପାରୁଛନ୍ତି ଆଜ୍ଞା।
ନାଇଁ ନାଇଁ ବନ୍ଧୁ ଆପଣ କହିବା ଟା ସ୍ୱାଭାବିକ ବୁଝିଲେ ନା କାରଣ ଆଜିକା କଥା ଯିଏ ଶୁଣିବ ବନ୍ଧୁ ସିଏ ମଧ୍ୟ ରାଗିବ ଏବଂ ଆମକୁ ମଧ୍ୟ ବହୁତ ଗାଳି କରୁଛନ୍ତି ଲୋକ ହେଲେ ବନ୍ଧୁ କଣ କରିବୁ। ବର୍ତ୍ତମାନ୍ ତ ରାଜନୀତି ଏଭଳି ଇଏକୁ ଆସିଗଲାଣି ଲୋକ ରାଜନୀତି ଲାଗି କାହା ଭଲ ମନ୍ଦ ବି ଆଉ ବୁ ଜାଣି କରୁ ନାହାନ୍ତି ବୁଝିଲେ ଆମେ ଯୋଉ ଯନ୍ତ୍ରଣା ଅଛୁଟା ଆମେ ଜାଣିଛୁ କାରଣ ଆମେ ଏବଂ ପରିବେଶରେ ଭାବି ସାରିଲୁଣି ଯେ ଆଗାମୀ ଦିନରେ ଯଦି କୌଣସି ପ୍ରକାର ସୁବିଧା ସରକାରଙ୍କ ତରଫରୁ ନ ମିଳେ ତାହେଲେ ଆମେ ମଧ୍ୟ ଚାରି ବକ୍ତ ଜାଗାରେ ଗୋଟେ ବକ୍ତରେ ଖାଇବୁ କିନ୍ତୁ ଆଜ୍ଞା ଏଇ ରାସ୍ତାଟି ନିଶ୍ଚୟ କରିଦେବୁ। କାରଣ ରାତି ପାଇଲେ ଆମର ହି ଅସୁବିଧା ହେବ ଆମେ ନିଜ ହଇରାଣ ହବ ବୁଝିଲେ। ପରି କାମରେ ଆମେ ବହୁତ୍ ହଇରାଣ ହେଇସାରିଲୁଣିୁ ଆଗରୁ ବର୍ତ୍ତମାନ୍ ଆମର ଏକ ବଡ ମା ଅଛନ୍ତି ବୁ ବୁଝିଲେ କେତେ ଦଂଶନ କରିଦେଇଥିଲା। ତ ସେଇ ଟାଇମରେ ରାସ୍ତା ଟି ଏତେ ଖରାପ ହେଇନଥିଲା ବୁଝିଲେ ତଥାପି ମଧ୍ୟ ରାସ୍ତା ଏତେ ଏତେଟି ଖରାପ ହେଇଯାଇଥିଲା ଯେ ଆମେ ତାଙ୍କୁ ମଧ୍ୟ ଟେକି ଟେକି ନେଇଥିଲୁ ବୁଝିଲେ। କିନ୍ତୁ ବନ୍ଧୁ ଭାବନ୍ତୁ ଯଦି ରାସ୍ତା ଆଜି ଭଳି ଖରାପ ଥାନ୍ତା ସେଦିନ ତାହେଲେ ହୁଏତ ତାଙ୍କ ତାଙ୍କ ଜୀବନ ବଞ୍ଚି ପାରିନଥାନ୍ତା। ବନ୍ଧୁ ଏଇଭଳି ସବୁ ଆମେ ସବୁ ସବୁ ସବୁ ସହି ସାରିଲୁଣିୁ ବୁଝିଲେ। ହେଲେ ବନ୍ଧୁ ଏଇଥରଟି ଲାଷ୍ଟ ବର୍ଷା ଦିନ ଆର ବର୍ଷ ଯେପରି ହଉ ଦୁଇ ହଜାର ସତ ସତେଇଶ ର ଆମେ ବର୍ଷା ଦିନରେ ଯେମିତିକି ମଙ୍ଗଳମୟରେ ଏଇ ରାସ୍ତାରେ ଚାଲିକି ଯାଉପାରୁଥିବୁ ସେଭଳି ରାସ୍ତା ଟିକେ ବାଗେଇଦବୁ ବୁଝିଲେ।
ଆଜ୍ଞା।
ଆପଣ ମତେ ବହୁତ ଭଲ କଥା କହିଲେ ଦରଖାସ୍ତ ଲେଖିବା କଥା। ତାହା ମଧ୍ୟ ଆଉଥରେ ଏକ ଚେଷ୍ଟା କରିବୁ ବୁଝିଲେ। ଦେଖାଯାଉ ସରକାର ଯଦି ଆମ ଦାବି ଶୁଣୁଛନ୍ତି ତାହେଲେ ଭଲ କଥା।
କଥା କିନ୍ତୁ ମୁ ଶୁଣୁନାହାନ୍ତି ବୁଝିଲେ ଗାଁ ଲୋକ ବର୍ତ୍ତମାନ୍ ବହୁତ୍ ହଇରାଣ ହଉଛନ୍ତି। କେହି କାହାକୁ ଭଲ ପାଉନାହାନ୍ତି ସବୁ ଆଜ୍ଞା ରାଜନୀତି ପରେ ନିଜ ପକେଟ ମାନେ ଭର୍ତ୍ତି କରିବାକୁ ରାଜି କେହି ବନ୍ଧୁ ମାନେ ଗରିବ ଲୋକ କିଏ କେମିତି କଷ୍ଟରେ ଅଛନ୍ତି ସେ ବିଷୟରେ ବି ଲୋକ ଆଉ ଜାଣିପାରୁନାହାନ୍ତି ଯଦି ଆପଣ ଜଣଙ୍କୁ ସାହାଯ୍ୟ ମାଗିବାକୁ ଯିବେ। ସେ ପାଞ୍ଚ ଦିନ ଆପଣଙ୍କ କଥାରେ ହଁ ହଁ ମାରିବ ତାପରେ ମଧ୍ୟ ସିଏ ମଧ୍ୟ ଭୁଲିଯିବ। ଏବଂ ସିଏ ମଧ୍ୟ ଆପଣଙ୍କ କଥା କୁ ଦ୍ଵିତୀୟ ଥର ଆପଣଙ୍କୁ ଚିହ୍ନି ମଧ୍ୟ ପାରିବନି ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଶୁଣନ୍ତୁ ମୁଁ କଣ କହୁଛି ଆପଣଙ୍କୁ।
ଆଜ୍ଞା କୁହନ୍ତୁ।
ଆଉ ଆପଣ ତ ଆପଣଙ୍କ ଭଲ ରାସ୍ତା ଥିବ ବୁଝିଲେ। ଆପଣ ବର୍ଷା ଦିନ ଆଜ୍ଞା ବୁଲାବୁଲି କରିପାରୁଛନ୍ତି?
ହଁ ଆଜ୍ଞା ଆଜି ମୁଁ ଯାଇଥିଲି ଆମ ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଦର୍ଶନ କରିବା ପାଇଁ।
ଆଜ୍ଞା।
ଆଜ୍ଞା, ଛ ମାନେ ଆମର ଆମର ବୁ ଜଗନ୍ନାଥ ମାନେ ଶ୍ରୀମନ୍ଦିର ଯାଇନଥିଲି ପୁରୀ ଯାଇନଥିଲି। ଆମର ଛତିଆ ଭଟ ଅଛି ସେଠିକି ଆଜ୍ଞା ଯାଇଥିଲି।
ଆଜ୍ଞା ମୁଁ ଶୁଣିଚି ଆଜ୍ଞା ବିଶ୍ୱ ପ୍ର୍ରସିଦ୍ଧ ଛୋଟିଆ ବାଟ ମଧ୍ୟ ହେଲା?
ଆଜ୍ଞା।
ବହୁତ ଖୁସି ଲାଗିଲା ବନ୍ଧୁ ଆପଣଙ୍କ ସହ କଥା ହେଇ ବୁଝିଲେ ଆପଣ ସବୁବେଳେ ମଙ୍ଗଳମୟ ବୁଲନ୍ତୁ ସବୁବେଳେ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ ବୁଝିଲେ ବନ୍ଧୁ।
ଆଜ୍ଞା।
ପରବର୍ତ୍ତୀ ସମୟରେ ମଧ୍ୟ ଆମେ ଏଇସବୁ ବିଷୟରେ କଥା ହେବା। ବନ୍ଧୁ ଶୁଣନ୍ତୁ ବନ୍ଧୁ ଶୁଭରାତ୍ରି ବୁଝିଲେ? ଆମେ ନିଶ୍ଚୟ କଥା ହବା ଆଗକୁ ବନ୍ଧୁ ରଖୁଚି ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।
ହଉ ବନ୍ଧୁ ନମସ୍କାର।
ନମସ୍କାର୍ ନମସ୍କାର୍ ଆଜ୍ଞା।